ହେଲୋ।
ହେଲୋ।
ହେଲୋ।
ହଁ।
ହେଲୋ ହୁଁ।
କଣ କରୁଛ।
ଖାଉଚି।
ଖାଉଚ।
ତମେ।
ମୁଁ ଏଇ ବସିଥିଲି ବାହାରେ ଆସିକି ଆଉ, ଦେଇ ଘ।
କାଇଁ, ଘରେ ଭଲ ଲାଗୁନି କି?
ନାଇଁ, ଦେଇ ଘରକୁ ଆସିଛି, ଉପରକୁ ଆସିଛି, ବସିଛି ଛାତ ଉପରେ ପବନ ଦଉଚି। ଥଣ୍ଡା ଥଣ୍ଡା ପବନ।
ଓହୋ। ଆଉ।
ଆଉ
ଖାଇଲଣି?
ନାଇଁ ଖାଇନି ଆଉ
କାଇଁ ଖାଇନ?
ତମେତ ଡାକୁନ ଆଉ, ତମେତ ଡାକୁନ ଆଉ କଣ ଖାଇବି
ମୁଁ ଡାକିବି କଣ? ଘରେ ରୋଷେଇ ହେଇ ନି କି?
ଘରେ ହେଲେ କଣ ହେଲା? ତମେ ତ ଡାକୁନ ଘରେ ଖାଇବ
ମୁଁ ଯେବେ ଶିଖେଇବି ଡାକିବି ନିଜେ କରିବି ଡାକିବି
କେବେ ଶିଖିବ? କେବେ ଡାକିବ?
ହଁ କଣ ହେଲା ସେଠୁ ଅ, ପେକ୍ଷା କରିପାରିବନି?
ମୁଁ ସେ ପର୍ଯ୍ୟନ୍ତ ଉପାସରେ ରହିବି
ଉପାସରେ ରହିବାକୁ କିଏ କହିଛି? ତମେ ଜେମେତି ଖାଉ ଥାଅ ଘରେ ମୁଁ ଯେବେ ଶିଖିବି ସେତେବେଳେ ଖାଇବ।
ନାଇଁ ମୋର ଇଚ୍ଛା ତମ ହାତରୁ ଖାଆନ୍ତି ଟିକେ।
ଉୁଁ ମୁ ଶିଖିଲେ ସି ନା।
ଶିଖୁନ।
ହଁ ସନ ଶିଖିବି ଆଉ ଖାଇବ ଆଉ ଖାଇବ ଯେତେବେଳେ କହିଲାଣି ଆଉ ଶିଖିବାକୁ ପଡିବ।
ମୋ ପାଇଁ କାହା ପାଇଁ ନହେଲେ ମୋ ପାଇଁ ତ ଶିଖ ଖାଇବା।
ହଁ ହଁ ତମରି ପାଇଁ ଆଉ କାହା ପାଇଁ ମୁଁ ଶିଖୁନି, ଯାହା କରୁଛି ତମର ପାଇଁ।
ମିଛ।
ଆଜ୍ଞା।
ଯାହା କରୁଛ ମୋ ପାଇଁ?
ହୁଁ।
ଅବିକା ଖାଇଲ ରାତିରେ ମୋ ପାଇଁ?
ହଁ।
କେମିତି ବୁଝେଇଲ?
ବୁଝେଇବି।
ହୁଁ।
ତମେ ମତେ ପଚାରିବ କଣ ପାଇଁ ଖାଇଲନି? ଏ ନା ତମେ ଯଦି କହିବ ଖାଇଲଣି ମୁଁ କହିବି କି ନା ଆ ମୁଁ ତମ କଣ ପାଇଁ ଖାଇବା ତାଲେ ମୁଁ ବିକି ନା ମୁଁ ଖାଇଲିନି ମୋର ଇଛା ହେଲାନି ତାପରେ ମାନେ ତମେ ବାର ବାର ପଚାରିବ କାହିଁ ଖାଇନା କଣ ହେଲା? ତାରେ ମୁଁ କହିବିନି, ତାପରେ ତମେ ଚିଡିବ। ଏଥିପାଇଁ ତମେ ଏସବୁ କରିବନି ବୋଲି ମୁଁ ଖାଇନି
ଆଚ୍ଛା! ତା ହେଲେ ତମ ପେଟକୁ ଖାଉଛ ମୋ ପାଇଁ ତା ମାନେ କଣ ତମେ ତା ମାନେ କଣ ତମେ ହଁ ହଁ ଆଚ୍ଛା! ତା ମାନେ କଣ ତମେ ବଞ୍ଚୁଛ ମୋ ପାଇଁ?
ଆଉ ବଞ୍ଚୁଛି ବି ତମ ପାଇଁ ବୁଝିପାଇଲନି ପା କହିଲି ଥରେ ମୁଁ ଯାହା ବି କରୁଛି ତମ ପାଇଁ ଆଉ ତମେ ପଚାରୁଛ ଆହୁରି
ଆଚ୍ଛା ଚୁଡ଼ି ନାଇଛ କି?
ଚୁଡ଼ି ହଁ ନାଇଥିଲି ଭାଙ୍ଗି ଯାଇଛି।
ଉଁ ଛନ ଛନ ଛନ ଛନ ହଉଛି ପାଉଁଜି ଶବ୍ଦ ବୋଧେ
ହୁଁ ପାଉଁଜି ପିନ୍ଧେନା ମୁଁ
କାହିଁକି?
ପିନ୍ଧେନା ଆଉ ପଇସା ପତ୍ର ନାହିଁ ରୂପା ପାଉଁଜି
ନା ପାଉଁଜି ବି କହୁନ ପାଉଁଜି ପିନ୍ଧୁନ ମୋ ପାଇଁ।
ହଁ ପାଉଁଜି ପିନ୍ଧୁନି ପାଉଁଜି ବା ପିନ୍ଧୁନି ତମ ପାଇଁ ତମେ ଦେଲେ ପିନ୍ଧି ଯାହା ପିନ୍ଧିବି ବା ତମର ପିନ୍ଧିବି ହଁ ଦେଲେ ପିନ୍ଧିବି ଚୁଡ଼ିଟା ବି ଭାଙ୍ଗି ଯାଇଛି ସେଟା ଦେଲେ ପିନ୍ଧିବି।
ଆଚ୍ଛା ଆଛା ତାହେଲେ ମୁଁ ଚୁଡ଼ି କିଣିବାକୁ ପଡିବ ଆଉ
ହୁଁ ସବୁ କିଣିବାକୁ ପଡିବ ଖାଲି ଚୁଡ଼ି ନୁହେଁ।
ଆଉ ଘରେ କଣ କରୁଛନ୍ତି ମା ଘରିଆ? ଭାଇ ବାପା
ମା ବଡମା ରୁ ରୁଟି କରୁଚନ୍ତି। ଆଉ ଦେଇ ବସିକି ଯାତ୍ରା ଦେଖୁଛୁ। ଦେଇ ଯାତ୍ରା ଦେଖୁଛନ୍ତି ମାନସୀ ମା ତା ସ ତ ମୋ ମା ସେ ଦେଖୁଚନ୍ତି ଏ ସତୀ ଚଉରା ସତୀ ତୁଳସୀ ଆଉ ସତୀ ଚଉରା।
ଓହୋ ହଁ।
ଦେଖୁଚନ୍ତି ବାପା ଆସିଛ ହଁ ବହୁତ୍।
ଆଚ୍ଛା କେତେ ମନେ ପଡୁଛି କହିଲ ଟିକେ ହାତରେ କେତେ?
ଏ ସେେ ହାତରେ ମାପି ହବନି।
ହାତରେ ମାପିଅ କୋଉଥିରେ ମାପିଅ?
ସେ ଖାଲି ଅନୁଭବ କରିହବ। ମାପିବା ଜିନିଷ କଣ ଖାଲି ମାପି ହବ।
କୋଉଠି ହବ?
ହୁଁ ବାବୁସାନ୍ ହବନି ଖାଲି ଅନୁଭବ ହବ।
ଖାଲି ଅନୁଭବ।
ହୁଁ।
ଆଚ୍ଛା ଅନୁଭବ ଯୋଉଠି ବର୍ଷା ସେଇଠି।
ନାଇଁ ଆଉ
ବ ବର୍ଷା ଯୋଉଠି ଛତା ସେଇ ଛତା ଯୋଉଠି ମୁଁ ସେଇଠି ମୁଁ ଯୋଉଠି ତମେ ସେଇଠି।
ଆଚ୍ଛା ତମେ ତ ଯୋଉଠି ମୁଁ ତ ସେଇଠି।
ଆଚ୍ଛା ସତେ ଗି?
ହଁ।
କେମିତି?
କେମିତି ସେମିତି ଏମିତି ମୁଁ କହିପାରିବିନି କହିଲି ସେଇଠି ମାନେ ସେଇ
ଆଚ୍ଛା ବାହାରକୁ ଆସିଲ ଟିକେ।
ହୁଁ ବାହାରକୁ ଆସ୍ଚି ପା।
ବାହାରେ ଅଛ?
ହଁ ତମେ କୋଉଠି ଅଛ କି?
ଜହ୍ନ ଦେଖା ହଉଚି?
ନା।
ଆଚ୍ଛା ସେଇ ଯୋ ଜହ୍ନ କଂ ଜହ୍ନ ଦେଖାଉନି ତମକୁ?
ନା।
ଏତେ ବଡ ଜହ୍ନ ହେଇ ଛି ତମକୁ ଦେଖା ହଁ ଜହ୍ନ ବା କେମିତି ନିଜକୁ ଦେଖିବ।
ହୁଁ।
ଜହ୍ନ ନିଜେ କଂ ନିଜକୁ ଦେଖିପାରନ୍ତି। ଆଚ୍ଛା। ଏଇ ଜହ୍ନ ପାଖରେ ସେ ଯୋ ଦେଖା ହଉନି ଗୋଟେ ଦାଗ ହେଲ। ହେଲୋ।
ହଉ।
ଜହ୍ନଭାଗରେ ଯୋଉ ଦାଗ ନାହିଁ।
ହୁଁ।
ସେ ଦାଗ ତମ ଗାଲିରେ ଥିବା କଳା ଯାଇ ଭଳିଆ ଦେଖା ଯାଉଛି।
ହୁଁ ହୁଁ। ତମେ କେମିତି ଯାଇଲ ମୋ ଗାଲି ରେ କଳାଜାଇ ଅଛି ବୋଲି
ତମକୁ ଦେଖୁଛି ନୁଚି ନୁଚି।
କାହିଁ କହିଲ? ଜହ୍ମ ଆମକୁ ଲୁଚି ଦେଖୁଛି।
ସେଟା ଆମକୁ ହେଇଗଲା ତମେ କହିଲ ତମେ ମତେ ଦେଖୁଛ।
ହଁ। ହଉ ଥା ମି। ସେ ଜହ୍ନ ପାଖରେ ଗୁଣ୍ଠେ ଜାଗା କିଣିଛି ବୁଝିଲ
ଆଚ୍ଛା ରହିବି
ଘର କରିବି ତମର ମୋର ରହିବା।
ହଉ।
ଜହ୍ନରେ ତେଳିବା ଘର।
ହୁଁ। ଘର ତ ହେଇନି ଜାଗାକୁ ହୁଁ।
ହୁଁ
ରହିବା ତମେ ଆଉ ମୁଁ ଆଉ
ହୁଁ ତମେ ମୁଁ ଆଉ ମୋଠୁ ନେଇଯିବା। ଗୋଟେ ବିଲେଇ ଛୋଟ ବିଲେଇ ନେଇଯିବା। ନାଇଁ ବିଲେଇ ତ ବିଲେଇ ତ ଅଛି ତମ ପାଖରେ
ହଁ ବର ଗଡ଼
ତମ।
ହୁଁ।
ନାହିଁ।
ତମେ ଯଦି କହୁଛ ଥିବ ଆଉ
ହଁ ଅଛି ବା।
ଆଛି ହିଁ ହିଁ। ତମେ ଦେଇ ଦେଲା ହଁ।
ବିଲେଇ ସାଙ୍ଗରେ ମୁଁ ଖେଳେ ନି।
ହଁ ହଁ।
ହଁ।
ଆଉ।
ହଁ କଣ କରୁଛ?
ଆଉ କଣକହୁନା?
କହି ବି କଣ ତମକୁ ତ ତମେ କୁହ ମୁଁ ଶୁଣିବି
ନାଇଁ ତମ କୁହ କେମିତି ତମ ଦିନ କଟୁଛି।
ଦିନ କେମିତି କଟୁଚି ବା ମୁ ତମକୁ କେମିତି କହିବି? ଦିନ କଟିବା ଯେ କଷ୍ଟ। କେମିତି କଟିବ ରାତି।
ହୁଁ ରାତି ଦିନ କିମ୍ବରି କିପରି କଟୁଚି ଦେଇଙ୍କ ଘରେ।
ଦେଇଙ୍କ ଘରେ ବୋହୁତ କଷ୍ଟରେ ଦିନ ରାତି କଟୁଚି। କାରଣ ତୁମକୁ ଦେଖା କରିପାରୁନି ସେ କଷ୍ଟ ମନରେ କୋଉଠି ନା କୋଉଠି ରହିଯାଉଚି। ଯାହାକି ମୋ ବ୍ୟବହାରରେ ମୋ କଥାବାର୍ତ୍ତାରେ
ପ୍ରଭାବ ପକାଉଚି।
ପ୍ରଭାବ ପକଉଛି।
ମୁଁ ବି ବୁଝି ପାରେ।
ବୁଝିପାରୁଚ ତମ ଛଡା ମତେ କେହି ବୁଝିପାରିଵେ ନାହିଁ। କାରଣ ତମେ ହେଲା ଏ ପୃଥିବୀର ସବୁଠାରୁ ସୁନ୍ଦର ସାଙ୍ଗମୋର।
ଅ ହ ଆଉ
ଆଉ କଂ କହୁଚ।
ହଉ ହଉ କହୁନା?
କହିବି କହିଲେ ତ ସରୁ ନଥିବ ରା ତି ପାଇଯିବ କହିବି ହେଲେ ସମୟର ବ୍ୟବଧାନ ଭି ଭିତରେ ମନର ହୃଦୟର କଥା କହିବା ଯେ ଏତେ କଷ୍ଟ। ମୁଁ ତମ ସହ କଥା ହେଇକି ଅନୁଭବ କରୁଚି।
ହୁଁ
ଏହେ ଏଇ ହୃଦୟର ବେଦନା ଯ ଯନ୍ତ୍ରଣା ଆଉ ଦୁର୍ଦ୍ଦଶାକୁ ତମ ପାଖରେ ପ୍ରକାଶ କରି ଏ ମନ ବୋହୁତ ହାଲକା ଅନୁଭବ କରୁଛି।
ଆଚ୍ଛା।
ଆଜ୍ଞା, ତମର ସେ ତମର ସେ ମଧୁର କଣ୍ଠ। ତମ ସେ ମୁରୁକି ହସ ହରିଣୀ ଚାଲି ଆଉ
ହୋଉ ହୋଉ ବୋହୁତ ହେଇଗଲା। କାଲି ପାଇଁ ବି କିଛି ରଖ। ଅବିକା
ହଉ ମତେ ମନ ପକେଇବ ଆଉ।
ହଁ।